ହ୍ୟାଲୋ।
ହୁଁ କଣ କରୁଛ?
ନାଇଁ କିଛି ନାଇଁ ଶୋଇଥିଲି, ତମେ?
ହଁ ମୁଁ ବି ଶୋଇଛି ଆଉ କଣ କରିବି।
ଓ ଖାଇ
ସେପଟେ ଲାଇଟ୍ ଅପ୍ କରିଦେ। ଆଁ କଣ କହିଲ? କଣ କହିଲ ମ?
କେତେବେଳେ ଖାଇଲ କହିଲି।
ଇଏ ଦିଟା ପାଖାପଖି ହେଇଥିଲା ଖାଇଲି ଆଜି ଟିକେ ଲେଟ ତେଲ।
ହୁଁ।
କଣ କରିବ ଏବେ?
କିଛି ନାହିଁ ଶୋଇଛି ତ ଆଉ କଣ କରିବି?
ହୁଁ।
ତମେ କଣ କରିବ?
ମୁଁ କଣ କରୁଛି ମୁଁ ବି ଶୋଇଛି ଆଉ କଣ କରିବି?
ଓହୋ ଆଉ ଟିକେ ହେଲେ ବୁଲିଯିବ ନାଇଁ କି?
ହଁଉ ଟିକେ ହେଲେ ଯିବେ ବୁଲି ବୁଲି ଗଲେ ବୁଲି ଯିବେ ଆଉ।
ହଁ।
ତମେ?
ନା ଏ ମୁଁ ଭୁଲି ନାହିଁ।
ଘରେ ରହିବ ନା କଣ ବୁଲିବନି?
ନା।
ଯାଉନ ବୁଲିକି ଆାଇବ।
ଅଳସୁଆ ଲାଗୁଛି କଣ ଯିବି ଯେ।
କଣ ଅନୁଷ ହଁ ତ ବୁଲିକି ଆସିବ।
ହ
ହ ହୁଁ।
ଆଁ।
ଯଉ କ ବ ବୋଲିଲି କେ ହୁ
ନା ଇଁ ଯାଉନି ଆଉ।
କଣ ପାଇଁ ଯାଉନି?
ନିଦ ଲାଗୁଛି।
ଶୋଇବ ନା କଣ? କଣ?
ହଁ।
ହୁଁ। ହୁଁ କାହା। କୁଆଡେ ବୁଲଯିବନି କି କଣ ଏ ଘରେ ରହିବା ପାଇଁ ଭଲ ଲାଗୁଛି।
ହୁଁ ଭଲ ଲାଗୁଛି ତ ଖରାରେ କଣ ବୁଲିବି ଯେ।
ଊ ହଁ। ଆଉ କଣ କଣ ରୋଷେଇ କରିଥିଲ ଆଜି?
ଆମେ ଭାତ କୁ ଭଜା କରିଥିଲୁ ଆଳୁ ଭଜା।
ହୁଁ। ଆହୁରି।
ନାଇଁ ଆଉ କିଛି ନାହିଁ।
ହଁ ହୁଁ ଆଉ କିଛି କରନା ଆଉ।
ନାଇଁ ମୁ ଗରମ ହଉଛି କେତେ ରୋଷେଇ କରୁଥିବି ଯେ?
ହୁଁ ହୁଁ।
ଗରମରେ ରୁଷେଇ କଲା ବେଳକୁ ମନ ମାନି ଯାଉଛି। ହଁ ଆଉ ତମର କଣ କଣ କରିପାରିବି? ତମର କଣ କଣ କହୁଥିଲ ବୋଲିି
ଆମେ କଣ କଣ କରୁଥିଲୁ, ଭାତ, ଡାଲି, ତାପରେ ଭଜା ଛଣା ହେଇଥିଲା ସେତିକି।
କଣ ଛାଣିଥିଲ?
ପୁଟଳ ଝୁଡୁଙ୍ଗ ଆଉ ଆଳୁ କୁକଡେ ଅଡର ଦେଇକି ଶୁ ହୁଁ ଭଜା ଆଳୁ-ଉ-ଉ। ଆଳୁ, ପୋଟଳ
ହୁଁ ହୁଁ। ହୁଁ।
କଣ କଣ କର କରଲେ।
କିଛି ନାଇ କଣ ଶୋଇବା ଟିକେ
ହୁଁ।
ତମେ କଣ କର?
ହଁ ମୁଁ ଟିକେ ସେଇ କଣ କରିବି ଭାବିନି କିଛି। ଆଉ କଣ ଶୋଇବି ଟିକେ ତାପରେ ସେ ତାର ଉଠୁନି। ତାପରେ ଦେଖିବା କଣ କରିବି କଣ ନାଇ ।
ହୁଁ।
ଚାଲୁନ ବୁଲିବାକୁୁ ଯିବା କୁଆଡେ।
କୁଆଡେ ଯିବେ?
ହୁଁ।
କୁଆଡେ ବୁଲି ଯିବା?
କୁଆଡେ ଦେଖ ବଜାର ଫଜାର କୁଆଡେ ଗୋଟେ ବୁଲିିକି ଆସିବା କଥା। ଭଲ ଲାଗୁନି ନିଦ ଲାଗୁଛି।
ହୁଁ।
ପର ଘରେ ଏ ନିଦ ଲାଗୁଛି କଣ କରିବି?
ହଁ।
କଣ ଆଉ ଖବର ତମର କୁହ ହାଲଚାଲ କଣ?
କଣ ହଲଚାଲ କିଛି ନାହି।
କିଛି ନାହିଁ ମାନେ।
ନା ଏ ସେମିତି କିଛି ନାହିଁ, ତମେ କୁହ।
ର ବି ହାଲଚାଲ କଣ ସେ ଏମିତି ତ ଆମ ଘରେ କିଏ ମା ସବୁ ଯାଇଛନ୍ତି ମୁଁ ଏକା ଆଛି ଘରେ
ଓହୋ! କୁଆଡେ ଯାଇଛନ୍ତି ସମସ୍ତେ?
ଯାଇଛନ୍ତି କାମ ସମସ୍ତଙ୍କର କାମ ଅଛି ସବୁ ଯାଇଛନ୍ତି କାମରେ ସବୁ। ପଡେ ପଡେ ସେମତି ଆଇଲେଣି।
ତାହେଲେ ତମ ଘରେ ଜଣା
ମୁଁ
ତାହେଲେ ତମେ ଜଣେ ଅଛ ନାଇଁ।
ହଁ। ପରା ଜଣେଇବର ଅଛି।
ରୋଷେଇ କରିକି ଖାଇକି ଶୋଇଛ ନେଇକି?
ହୁଁ।
ଓ ହ। କେତେବେଳେ ଆଇବେ ସମସ୍ତେ?
କଣ କେତେବେଳେ ଆଇବେ ଯେ।
ଓ ହୋ।
କେତେବେଳେ ଆଇବେ କହିପାରିବିନି ଆସିବ ତାଙ୍କର ଇଛା କେତେବେଳେ ସେତେବେଳେ ଆଇିବ ଆଉ କଣ?
ହଁ।
କାମ ସରୁ। ଆଉ କହି ହଉଛି ତାଙ୍କ କଥା କେତେବେଳେ ଅଇବେ କେତେଳେ ନାହିଁ। ଆଉ ତମ ଘରେ ସବୁ ଅଛନ୍ତି?
ହଁ ଅଛନ୍ତି ସମସ୍ତେ। ଶୋଇଛନ୍ତି।
ସୋଇପଡ଼ିଛନ୍ତି ସବୁ।
ହୁଁ।
ଲାଗୁଛି ଯେ କିନ୍ତୁ ଶୋଇବାକୁ ଇଚ୍ଛା ହଉ ନି।
ଓହୋ।
ଚାଲ ଶୋଇପଡ଼ିବା ଟିକେ ଗରମ ହୋଉଛି ଯେ
ହୁଁ।
ହ।
ସେମ ସାଙ୍ଗ ବାଲେ ବି ସେଠି ରହୁଛନ୍ତି ନା ସ ଅଲଗା ରହୁଛନ୍ତି।
ହଁ।
ତମ ସାଙ୍ଗମାନେକ ସେଠି ରହୁଛନ୍ତି ନା ସବୁ ଅଲଗା ରହୁଛନ୍ତି।
ଅଲଗା ରହୁଛନ୍ତି ସମସ୍ତେ।
ଶ ତଳେ ବଷ ଦେଖିବାକୁ ଯାଇଥିଲ ଶୀତଳଷଷ୍ଠୀ
ହଁ।
ହୁଁ ହୁଁ। ଏବେ କଣ ଆସୁଛି କି କୋଉ ଯାତ୍ରା ଆସୁଛି କି
ଏବେ ରଥଯାତ୍ରା ଆସୁଛି।
ରଥ ଦେଖିବାକୁ ଯିବକି ହେଲା।
ହଁ।
ରଥ ଦେଖିବାକୁ ଜିବନା ହଁ ହ। ଓ ଭଉ ଯାଅ ଯାଇକି ଆସ।
ହୁଁ।
ହଁ ଏ ଦେଖଛି। ଭଲୁଛିି ତ ଯିବି ଆଉ। ଦେଖିବି ଭଲ ଯିବି ଟିକେ ରଥ ବୁଲି ଆଉ।
ହୁଁ ତମପଟେ ତିନିଟା ରଥ କରାହଉଚି ନା ଦି ଗୋଟେ ଘର?
ହଁ ଗୋଟେ
ଉମ୍ ହୁଁ।
ଆଉ ଏତେ ବଡ ଇଏ ନାଇଁ ଯେ ବୁଡ ରେ ଇଏ କରିମି। ସେଇ ପଟେ ସାନ ରଥ କରିକିନା ତ ଇଏ କରାହଉ ତୁ ସେଇଟା ହିଁ ଦେଖେଇବା କଥା ଆଉ କଣ? ଆଉ ପୁରୀରେ ସେଇନେ କଣ ଏଠି କୋଉଠି
ହୁଁ ଉଁ। ଏଇ ଟାଇପ୍ ର ତିନିଟା ର
ପରା ହଉଛି।
ହୁଁ ଆମର ତ ଗୋଟେ କରହଉଚି।
ଉଁ?
ଆମର ବି ଗୋଟେ ହିଁ କରାହଉଛି କଲେ
ଉଁ ହୁଁ ।
ହଁ।
କେମତି ଭଲ ସଜା ହେଇଥାଉଚି?
ହଁ।
କେମତି କଣ ସି କେମତି କଣ ସଜା ହେଇଥାଉଛି?
ଗେଣ୍ଡୁଫୁଲ ସଜରା ହଉଚି ଆଠ କାଠରେ ସବୁ କଣ ତିଆରି କରାଥାଉଛି ଆଉ। ଉପରେ ବାନା ଲାଗି ଥାଉଛି। ଚକ, ଘୋଡା, କଳା ଧଳା ତ ଧେରେ ଆମ ରସି ଲଗା ହେଇଥାଏ ଯେ ରସି ଲୋକ ଭିଡୁଛନ୍ତି।
ହଁ।
ଆଉ ସେଠିକି ପୂଜାରୀ ମାନେ ବସିଖାଉଛନ୍ତି ସେ ରଥ ଉପରେ ଆଉ ଠାକୁର ବସି ଥାଉଛନ୍ତି ।
ହଁ।
ହୁଁ ତାପରେ ସେଇଠି ଆଗରେ ଜଣେ ବସିଥାଉଚି ସେ ସେଠୁ ଚକଲେଟ ଫୋପାଡୁ ଉ
ଆଉ
ହୁଁ। ଆଉ କଣ ସେ କହୁଥାଉଛି ଢଙ୍ଗ ଯାଏ ଏମିତି କହିଥାଉଛି।
କୋଉ କଲର୍ ର ଅର୍ଥ ଏଇଟା ଅଛି।
ରେଡ କଲର। ରେଡ଼ ଆଉ ଗ୍ରୀନ ଁ। ମଟା ରସି ଲଗେଇଥାଉନ ଟାଣୁଛନ୍ତି
ଚାାଣିିଲାାଇନ ଜନଷଟା
ହୁଁ।
ତାହରେ।
ହୁଁ।
ତାପରେ।
ତାପରେ କଣସି ମାଉସୀ ମା ଘରକୁ ଯ ଟାଣି ଟାଣି ନଉଛନ୍ତି ଆଉ ସେଠି ତାପରେ ଠାକୁର ଘ ଯାଉଛନ୍ତି ଆଉ।
ହ ଆଉ ତାହେଲେ ଏ ସାରା କରାହଉଛି ନା।
ହୁଁ।
ହଁ ତାପରେ ସେଠି ରହୁଛନ୍ତି କି ନହୁଉନ ସାଙ୍ଗେ।
ହୁଁ।
ତାପରେ ସେଠି ରହୁଛନ୍ତି ନା କଣ?
ହଁ ସେଠାରେ ସାତଟା ଦିନ ରହୁଛନ୍ତି ତାପରେ ଆଉଥରେ ବାହୁଡା ଯାତା ଆଉ।
ଓ ରହୁଛନ୍ତି କେତେଦିନ ତାପରେ ଆସୁଥିବେ କଣ ପାଇଁ ଯାଉଛନ୍ତି କି ପିଠା ଖାଇବା ପାଇଁ?
ହଁ ପିଠା ଭାଇ ହ କଣ?
ଉ ହୁଁ।
ହୁଁ।
ହଉ ରହିଲି।
ହଁ।